ହାଲୋ ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ।
ଆପଣଙ୍କର ପାଠ ପଢ଼ାପଢ଼ି କେମିତି ଚାଲିଛି?
ଆ ପ୍ରଥମେ ପଚାରିଦେଲେ ନାଇଁ ଯଦି ସତ କଥା କହିବି ତ
ହ
ହୋଇପାରୁନାହିଁ ଠିକ ସେ। ବସିଥିଲି ପାଞ୍ଚ ମିନିଟରେ ଉଠିଲି। ଲେଖା ମଧ୍ୟ ସମ୍ପୂର୍ଣ୍ଣ ନାହିଁ।
ଆପଣଙ୍କୁ ଗୋଟେ କଥା କହିବି ଆପଣ ଶୁଣିବେ କି?
କୁହନ୍ତୁ।
ଆପଣଙ୍କୁ ଶୁଣିବାକୁ ପଡିବ ଶୁଣିବେ। କି ନୁହଁ ଶୁଣିବେ ହିଁ ଆ ଏଇ କଥାଟା କି ଆପଣ ଟିକେ ଆମର ଯୋଉ ଗୋଟେ କନଜୁମର ଇଲେକ୍ଟ୍ରୋନିକ୍ସ କରିକି ଗୋଟେ ଆମର ପତ୍ରଟେ ଅଛି ତାର ଟିକେ ତାର ଟିକେ ନୋଟ୍ସ୍ ଟା ମତେ ଆପଣ ଦେଇପାରିବେ? ପ୍ରଥମରୁ ଶେଷ ଯାଏଁ।
ପ୍ରଥମରୁ ଶେଷଯାଏ?
ଏବେ ଲେଖିବି ଆପଣ ଆଜି ଦେବେ।
ଆଜି କେତେଟା ଭିତରେ ଦରକାର?
ଆଜି ଆପଣ ସେଇ ଯେତେ ଶୀ ଯେତେ ଶିଘ୍ର ସମ୍ଭବ ଏ ଏଗାର ଟା ଭିତରେ ନାଇଁ ଦଶଟା ଭିତରେ।
ତାହେଲେ ବର୍ତ୍ତମାନ ଲେଖିବି ଆଉ। ଲେଖିଦେଇକି ଭଲ ଭାବେ ଆପଣଙ୍କୁ ପଠେଇଦେଲେ ହେ ହବ ଆଉ। ଦଶଟା ଭିତରେ ପଠେଇଦେବି।
ଓକେ ଓକେ। ଆପଣ ଯେମିତି ପଠେଇବେ ଆପଣଙ୍କୁ ପୁଣି ଦଶ ଥର ମନେ ପକେଇବାକୁ ପଡିବ ନହେଲେ।
କହିଚନ୍ତି ଫୁଣି ଭୁଲିହବନି।
ଆପଣ କିଛି କାନ ଯନ୍ତ୍ର ବ୍ୟବହାର କରୁଛନ୍ତି କି?
ନା ନା ବର୍ତ୍ତମାନ ମୁଁ ଛାତଓପରେ ଅଛି। ପବନଟା ବହୁତ୍ ଜୋରେ ହୋ
ଆ ତ ଆପଣ ଟିକ କେ ସାଇଡ କୁ ଆସି ପାରିବେ? ଆପଣଙ୍କର ଭଏସ୍ ଟା ମୋତେ କ୍ରିଅ
ଆହା ଆ, କୁହନ୍ତୁ କୁହନ୍ତୁ।
ହଁ ଏବେ ଟିକେ ଭଲ ଶୁବିଲା। ଆଜ୍ଞା, ଆଉ ଆପଣ କଣ କୁହନ୍ତୁ? କଣ ଖାଇଥିଲେ? କଣ ପିଇଥିଲେ? କେତ ତଳେ ଶୋଇଲେ? କେତେଳେ ଉଠିଲେ? ଯାହା ଆପଣ କହିପାରିବେ କହିପାରନ୍ତୁ?
ମୋର ଆଉ କିଛି ରହିନି କହିବା ପାଇଁ। ପୁନଛେଦ ରେ ଫୁଲ ଷ୍ଟପ୍ ଲାଗିବ। ଆଉ ମୋତେ କିଛି ନାଇଁ।
କାଇଁ ଆପଣଙ୍କର ଜୀବନରେ ଏମ
କିଛି ବାଧାବିଘ୍ନ ହିଁ ନାହିଁ।
ଆଚ୍ଛା ଆଉ ମାନେ ହେ ରାସ୍ ରାସ୍ତା ପୁରା ସଫା ତାହେଲେ?
ହଁ।
ଆଚ୍ଛା, ଆଚ୍ଛା, ଆଉ ମୁଁ କଣ ଶୁଣିବାକୁ ପାଇଥିଲି ଆପଣ ଙ୍କର ଘରେ କଣ କାମ ଚାଲିଥିଲା?
ହଁ ସେ କବାଟ ମୁଖ୍ୟ ଦ୍ୱାରଟି ମୁଁ ସେ ଆସିଥିବା ବ୍ୟକ୍ତି ଜଣଙ୍କୁ ସହାୟତା କରୁଥିଲି। କବା ପାଟିକୁ ଧରିଥିଲି।
ଆଚ୍ଛା ଆପଣ ଧରିପାରିଲେ ତ? ଆପଣ ନହେଲେ ମୋତେ ବି ଯୋଗାଯୋଗ କରିପାରିଥାନ୍ତେ। ମୁଁ ଆପଣଙ୍କର ଏଇ କାର୍ଯ୍ୟକୁ ଆହୁରି ସହଜ କରି
ଆପଣ ଆସିକି କାମ କରିଥାନ୍ତେ?
ନା ନା ମୁଁ ଏଇଟା କେତେବେଳେ କହିଲି।
ଦୋକାନ ଅଛି। କିନ୍ତୁ ଓହୋ ହଁ ହଉ ଆଉ।
ଆଉ ମୁଁ ବି ଯାଇଥାନ୍ତି ଆପଣଙ୍କ ଘର ଭ୍ରମଣ ପାଇଁକି।
ହଁ ଆରେ ସେଇ ଆସ
ଆରେ ଆରେ ହଁ ନାଇଁ ନାଇଁ ସେଇ କଥା ସେଇ କଥା।
ଆଜ୍ଞା, ଆଜ୍ଞା। ଆଉ ଆପ ଆପଣ ଖାଇ ସାରି ମାନେ ସନ୍ଧ୍ୟାବେଳେ କିଛି ଖାଇଚନ୍ତି କି ନାହିଁ?
ହଁ ସନ୍ଧ୍ୟାବେଳେ ଖାଇଚି।
କଣ ଖାଇଲେ ସେଇଟା କୁହନ୍ତୁ?
ସନ୍ଧ୍ୟାବଳେ ମୁଁ ଖାଇଥିଲି ସୁଜି। ସୁଜି ଭକ୍ଷଣ କରିଥିଲି। ସୁଜି ଟିକେ ପିଠା ସୁଜି। ଏବଂ ଉଁ, ଖରା ବେଳେ ଖାଇଥିଲି ଏ ଭାତ ଛୁଇଁ ତରକାରୀ, ଛୁଇଁ ଆଳୁ ତରକାରୀ ଶାଗ ଭଜା, କଲରା ଭଜା। ଆପଣ କଣ ଖାଇଥିଲେ ଦୁଇ ପୋହରରେ?
ଅ, ଆଜି ଯେହେତୁ ରବିବାରଟିଆ ତ ଆମିଷ ତ ନିହାତି ବିନା ଆମିଷରେ ମୋର ହୁଏ ନାଇ।
ହଁ।
ଉଁ, ତ ଆମିଷ ହିଁ ଖାଇଥିଲି। ତ ମୁଁ ଖରାବେଳେ କଣ ଖାଇଥିଲି ତ ଭୁଲିଗଲି ଏକ୍ଚୁଲି। ଅ, ମୁଁ ମଟନ୍ ଖାଇଥିଲି।
ଆରେ ବାଃ। ରାଜା ଖାଦ୍ୟ।
ନା। ନା ନା ଏମିତି କିଛି ନୁହଁ। ମୁଁ ଶୋଇକି ଉଠିକି ହିଁ ଆଇଁଷରୁ ଆରମ୍ଭ କଲି। ଶୋଇକି ଉଠିକି ମାଛ ଖାଇଥିଲି।
ମାନେ ମାଛ ଭଜା ପଖାଳ।
ନା ପଖାଳ ଖାଇନଥିଲି। ମାଛ କେବଳ ଖାଇଥିଲି। ଖାଲି ମାଛ ଭଜା।
ଖାଲି ମାଛ ଭଜା ହଁ ଖାଇ ହବ।
ହଁ ଖାଇ ହବ କିଏ ମନା କଲା?
ହଁ ମାନେ କଣ ମୁଣ୍ଡ ଖାଆନ୍ତି ଆପଣ?
ନା ନା ନା ନା ପେଟି ମାଛ ଖାଏ।
ଆଉ ତ ପେଟି ପିସିକି ଖାଇଲେ ଟିକେ ହଁ ହଉ ତାପରେ ଦୁହି ପହରରେ
ତାପରେ ଦୁହି ପରେ ଆକ୍ଚୁଆଲି ମୁଁ ସତ କହିବି ଭାତ ଖାଇନଥିଲି ଖାଲି ମଟନ କଷା ଖାଇଥିଲି। ଟିକେନାକୁ ଖାଇଲି ଖାଇଥିଲି ତାପରେ ମୋର ଏବେ ମନା ପଡୁଛି। ଆ ମାନେ ଆପଣ ଆ ଏବେ ମନେ ପଡିଲା କି ମୁଁ ଆଜି ଖରାବେଳେ ତ ଭାତ ଖାଇନଥିଲି।
ଆଉ ତ ଏବେ ଭାତ ଖାଇ ଏବେ ଖାଇଦେଲେ।
ଆଜ୍ଞା ଆଜ୍ଞା।
ଏବଂ ମଟନ ପୁନର୍ବାର।
ଆଜ୍ଞା ଆଜ୍ଞା।
ଆରେ ବାପରେ ଦି ଦି ଥର ମଟନ ହେଇଗଲେଣି ପୁଣି ରାତି ବି ମଟନ ହିଁ ଖାଇବେ ଆଉ କଣ?
ହଁ ମାନେ ମତେ ଦିନକୁ ଯେତେଥର ମଟ ନ ଦେଇପାରିବ ଖାଇପାରିବ କିନ୍ତୁ ଦୁଇ ପିସରୁ ଅଧିକ ଖାଇପାରିବିନି।
ମତେ ଆପଣ ଗୋଟେ ଛେଳି ଦେଇଦିଅନ୍ତୁ ମୁଁ ଖାଇଦେବି। ଇନଷ୍ଟଲମେଣ୍ଟ ହଉ ପଛେ ମୁଁ ଖାଇଦେବି କିଛି ନା କିଛି କରିବି। ଆମ ଘରେ ତ ଆମେ ସବାହରଣା।
ଆପଣଙ୍କ ଘରେ ଆମିଷ ପଶେ
ନାଇଁ ହୁଏ ବୁଧବାର ହୁଏ କେବଳ ମାଛ ହୁଏ।
ଆଚ୍ଛା ଚିକେନ ହୁଏନି?
ଚିକେନ ତ ପଶିବା କଥା ନହ ଚିକେନ ପଶିବା କଥା ନୁହଁ। ମଟନ କରନ୍ତି ବେଳେ ବେଳେ ଭୋଜିରେ କରନ୍ତି ମାନେ ଘରେ ଯେତଳେ କିଏ ଆସିଲେ ତ ବନାନ୍ତି।
ଆଚ୍ଛା ଆଚ୍ଛା ଏମତି କଥା ତାହେଲେ ଓ
ମୁଁ ଏଇଠୁ ହଁ ସେଇଟା ତ ଆପଣ ବହୁତ ଭଲ ଭାବେ ଜାଣିଥିବେ ମୁଁ ଯେବେଠୁ ଏଇ ବିଶ୍ଵବିଦ୍ୟାଳୟରେ ପଢିଲି ସେବେଠୁ ଏପରି ଭାବେ ଆମିଷ ଖାଇଲି ମନ ଇଛା।
ଓହୋ ଏମିତି କଥା ତାହେଲେ ଆଉ କାଲି ରାତିରେ ବି ମୁଁ ଆମି ଖାଇ ଦେଇଥିଲେ ଯେହେତୁ ମୁଁ କାଲି ରାତିିରେ ଆକ୍ଚୁଲି ଆପଣ ଯଦି କଲେଜରୁ ଶୁଣି ବିଶ୍ୱବିଦ୍ୟାଳୟରେ ଶୁଣିଥିବେ। କି ମୁଁ ଆଜି ପୁରୀ କାଲି ରାତିରେ ପୁରୀ ଯାଇଥିଲି।
ହଁ ହଁ ହଁ ସେଠି କଣ ମାନେ ସିପୁର
ନା ନା ସି ଫୁଡ ତ ସେଠି ଖାଇଲିି କାରଣ ମୁଁ ରାତି ସାଢେ ବାରଟାରେ ଯଦି ମୁଁ ରାତିରେ ଖାଦ୍ୟ ଖୋଜୁ ଥିଲି ସେତେବେଳେ ସି ଫୁଡ ମିଳିବନି। ଆଉ ଏମିତିରେ
ସେଠି ମନ୍ଦିର ପାଖାପାଖି ରହିଲେ ବହୁତ ହଇରାଣ ଖାଇବା ପାଇଁ
ଆମ ଆକ୍ଚୁଆଲି କାଲି ମୁଁ ମନ୍ଦିର ବି ଯାଇପାରିଲିନି। ବହୁତ ହଇରାଣ ହେଇଛି।
ରାତିରେ କିଛି ଖାଇବାକୁ ମିଳିବନି। ଟୋଟାଲ ମାର୍କେଟ ବନ୍ଦ ଆମ ପା ପୁରୀ ଲୋକ। କିନ୍ତୁ ପରିଚୟ ନାଇଁ ନାଇଁ ନାଇଁ ପୁରୀଠୁ ଆମ ଗ୍ରାମ ପଚିଶ କିଲୋମିଟର ଦୂର କିନ୍ତୁ ଆମେ ତ ପୁରୀରେ ଯାଉଛୁ। କିନ୍ତୁ ଜନ୍ମରୁ କଟକରେ ରହୁ ରହୁଅଛି ମୁଁ। ଭଡା ଘରେ ଭଡା ଘରେ କଟକର ବହୁତ ଜାଗାରେ ରହିଅଛି
ଓ ହ ଏମିତି କଥା ତାହଲେ ଆଚୁଲି ମୋର କାଲି ଟିକେ ଅସୁବିଧା ଏଇ ହେଲା କି ମୁଁ କା ମାନେ ପୁରୀ ଗଲି ମୁଁ ଭୁବନେଶ୍ୱରରୁ ସାଢ଼େ ଆଠଟା ଘଟିକାରେ ବାହାରିଲି କି ଆଉ ପୁରୀରେ ସେଇ ନାଇଁ ନାଇଁ ନାଇଁ ନାଇଁ ଆ ଗା ଗାଡ଼ିରେ ଗାଡ଼ିରେ କାର ରେ
କାର ରେ ବସିବି ହଁ ପିଲାମାନେ ମୁଁ ସାଢେ ଆଠରେ ଭୁବନେଶ୍ୱର ରୁ ବାହାରିଲି। ମୁଁ କାର ରେ ଗାଁରେ
ତାପରେ ଏ ସାଢେ ଆଠଟା ନଅଟା ବେଳକୁ
ସେଠି ପହଞ୍ଚବାକୁ ସାଢେ ଦଶଟା ଏଗାରଟା ହେଇଯାଇଥିବ। ପୁରୀ ଏଗାର ଟା।
ନାଇଁ ନାଇଁ ଦଶଟା ଦଶଟାରେ ପହଞ୍ଚିଗଲି ନାଇଁ ଦଶଟା ନାଇଁ ତାହେଲେ ମୁଁ ସାଢ଼େ ଆଠଟାରେ ହିଁ ବାହାରିଛି।
ସେଇଥିର ହଛି ନଅଟା ବେଳୁ ବାହାରିଲେ ଏଗାରଟା ହବ। ଦି ଘଣ୍ଟା ଟିକେ ଟ୍ରାଫିକ ଥାଏ।
ପୁରୀ ତ ଆମେ ନର୍ମାଲି ଦେଢ଼ ଘଣ୍ଟା ଭିତରେ ପହଞ୍ଚି ଯାଉଛୁ। ଏ ଏଇ ଅସୁବିଧା ହେଲା କି ପହଞ୍ଚିଲା ପରେ ଆମେ ଜାଣିଲୁ କି ପୁରୀ ମନ୍ଦିର ଅଲରେଡି ବନ୍ଦ ହେଇ ସାରିଲଣି ଯେହେତୁ କାଲି ଦେବସ୍ନାନ ପୂର୍ଣ୍ଣିମା ଆଜି ଠାକୁ ଠାକୁରଙ୍କର ଦର୍ଶନଟା ବନ୍ଦ ଥାଏ।
ହଁ ସେ ପ୍ରିପାର ହେବେ।
ଅ ତ ସେ ସେଥିପାଇଁକ ଅଲରେଡ଼ି କାଲି ରାତିରୁ ପ୍ରିପେୟାର ହେବା ଚକରରେ ଠାକୁରଙ୍କୁ ବନ୍ଦ କରାହେଇଯାଇଥିଲା ମାନେ କବା ଦର୍ଶନ ବନ୍ଦ କରାଯାଇଥିଲା। ଆଉ ଯଦି କାଲି ରାତିରେ ଆମେ ଲାଇନରେ ଛିଡା ହେଇଥାନ୍ତୁ ଦିନ ତାହେଲେ ଆଜି ଦିନ ଚାରିଟା ବେଳକୁ ଆମେ ଦର୍ଶନ କରିଥାନ୍ତୁ। କାଲି ରାତିରୁ ଆଜି ଦିନ ଚାରିଟା ତ ଛିଡା ହବା ମାନେ ସମ୍ଭବପର କଥା
ଦି ଘଣ୍ଟା ଦି ଘଣ୍ଟା ମିନିମ ମକ୍ସିମମ୍ ଯେତେ ଘଣ୍ଟା ଆପଣ ଲଗେଇ ପାରିବେ।
ମିନିମମ ତ ମାନେ କାଲି ରାତି ଦଶଟା ଏଗାରଟ ର ଆଜି ଦ ଖରା ଖରାବେଳ ଚାରିଟା ଏତିକି ଟାଇମ ଛିଡା ହବାକୁ ପଡିଥାନ୍ତା ଚାରିଟା ତ ମିନିମମ ଚାରିଟା ପରେ ଆଉ
ଖରା ବେଳେ ନୁହଁ ଏତେ ସେ
ଦର୍ଶନ ବନ୍ଦ ହେଇଯାଇଥିଲା। ତାପରେ ଯାଇକି ଗେଟ୍ ଖୋଲିଥାନ୍ତା। ମାନେ ଆଜି ଚାରିଟା ବେଳକୁ ଗେଟ୍ ଖୋଲିଥାନ୍ତା
ହଁ ତାପରେ କଣ କଲେ କୁହନ୍ତୁ କଣ ଖାଇ ପି ପାରୁନ
ତାପରେ ପୁରୀ ରେ ବହୁତ ଖୋଜାଖୋଜି ଚାଲିଲା କି କିଛି ଗୋଟେ ଭଲ ଖାଦ୍ୟସ୍ଥଳୀ ଆମ ମିଳିବ ଯୋଉଁଟା କି ଆମକୁ ଯୋଉଁଟା କି ଆମକୁ ନା ତାପରେ ମିଳିଲାନି ମିଳିଲାନି ବୋଲି ଆମକୁ ବି ମାନେ ସମୁଦ୍ର କୁଳପଟକୁ ଯିବା ପାଇଁ ପଡିଲା। ସମୁଦ୍ର କୂଳ ପଟେ ବହୁତ ଭ୍ରମଣ କରିସାରିଲା ପରେ ବହୁତ ଭ୍ରମଣ କରି ସାରିଲା ପରେ ଗୋଟେ ଦୋକାନ ଟା ଆମେ ପାଇଲୁ। ଯେଉଁଠି ଆମେ ରାତିରେ ଖାଇଲୁ ଯେତେବେଳକୁ ସାଢ଼େ ଏକ ବାରଟ ଆ ସେଠି ବି ମାନେ ନିହାତି ଭାବରେ ଆଇଁଷ ହିଁ ଖାଇଲି। ଅ ଯେହେତୁ ଠାକୁର ଅ କଣ ଖାଇଲି କହୁଛି। ଆ ଲଛା ପରାଠା ନାଁ ନାଁ ମନେ ଅଛି ନା। ଏ ଖାଦ୍ୟଂଶ ମୁଁ ଭୁଲେନି ଟିକେ ଭୁଲି ଯାଏଁ। ତୋ ସୁଧା ଚିକେନ ଚିକେନ୍ ବଟର୍ ଚିକେନ୍ ଖାଇଥିଲୁ।
ଓ ନାଇଁ ନାଇଁ ଆପଣଙ୍କୁ ତ ଅଲଗା ଜିନିଷ କିଛା ହିଁ ଦରକାର ନା ରାତ୍ରିରେ
ଅ ଆପଣ ଟିକେ
ଖରାପ ନୁହଁ ଶୁଣନ୍ତୁ ଆପଣଙ୍କ ସ ତ କଣ ଦରକାର ଆପଣ ଜାଣି ପାରୁଥିବେ। ନହେଲେ ଆପଣ ନିତ ହୁଏ ନାଇଁ।
ଆ ତାପରେ।
କଣ କୁହନ୍ତି ମଦ୍ୟ?
ନା ନା ଥାଉ ଦରକାର ନାହିଁ ସେ ସବୁ।
ଆପଣ ଯୋଉ ଚିକେନ କଷା କହିଲେ ମୁଁ କହିଲି ଚିକେନ କଷା ଟି କଣ ପାଇଁ ଇଏ ଖାଇଛନ୍ତି ଜଣା ପଡିଚି। ମାଲେ ସାଙ୍ଗେରେ
ଆପଣ ଟିକେ ଭୁଲିଯାଉଚନ୍ତି ମୁଁ କୋଉଠି କଥା ହଉଚେ ଟିକେ
ଆ ନାଇଁ ଏତା ମୁଁ ଗୋତେ ଜାଗାରେ ଶୁଣିଥିଲି ଆପଣ ବହୁତ୍ ଭଲ। ମୁଁ ମଝାକ୍ କହୁଅଛି କ-କୋହୁଥିଲୀ। କୌତୁହଳ ଅବଶ୍ୟତ ତ ଆପଣ ସେଠରୁ ଖାଇସାରିକି କୋଉଠୁ ବାହାରିଲେ?
ସେଇଠୁ ଖାଏ -ହଁ ଖାଇବା ବୋହୁତ୍ ଭଲଥିଲା। ତ ଖାଇସରିଲା ପରେ ଆମେ ବିଚ୍ କୁ ଗଲୁ। ବିଚ୍ ଚ୍ ରେ ଆମେ ବୋହୁତ୍ ସମୟ ବସିଲୁ। ହଁ ହଁ ମୁ ଯାଉଛି ଏବେ ଟିକେ।
ଧନ୍ୟବାଦ୍।
ଆଜ୍ଞା।